ହାଲୋ ହଁ। କଣ କରୁଥିଲୁ? ହାଲୋ।
ଏଇଠି ବସିଥିଲି ଆଉ।
ହଁ।
ତୁ କଣ କରୁଛୁ?
ଆଉ ଖାଇଲୁଣି?
ଉଁ।
କଣ କ କଣ କହିଲୁ?
ହାଲୋ। ଖାଇବା ଏଇଠି ଖାଇକି ଆସିଲି ଏବେ ହଁ ହଁ ଶୁଣାଯାଉଛି।
ଆଜି କଣ ଖାଇବା ହେ
ଖାଇକି ଏବେ ଏଇଠି ଆସିଲି ଆଉ।
ଆଉ ଖାଇବା କଣ ହେଇଥିଲା?
ତୁ ଖାଇସାରିଲୁଣି?
ହୁଁ ହଁ। ଆଜି ତୋର କଣ ଖାଇବା ହେଇଥିଲା?
ଖାଇବା ଆଜି ହେଇଥିଲା ପୁରୀ। ସବଜି ଆଉ କ୍ଷୀରି।
କଉ ସବଜି?
ହୁଁ ଆଲ ଆଳୁ ଆଉ ମଟର ତରକାରୀ।
ହଁ ହଁ। ହଁ ଆଉ ସକାଳେ।
ଆଉ ତୁ କଣ ଖାଇବା ବନେଇଥିଲୁ? ସକାଳେ ଖମନ ହେଇଥିଲା।
ଓହୋ। ଆଜି ପଖାଳ ଭାତକୁ ମାଛ।
ହୁଁ ହୁଁ।
ଆ ଆଜି ପାଗ କେମିତି ଅଛି ସେଠି?
ପାଗ ଆଜି ମେଘୁ କାଲି ଥିଲା ଆଜି ଟିକେ ଖରା ଟିକେ ଟିକେ କରୁଛି ଆଉ ଟିକେ ଗଲେ ବର୍ଷା ପକେଇବ ଆଉ। ହ
ହଁ। ସେ କଣ ବହୁତ ଜୋରେ ଖରା ମାନେ ଗରମ ହଉଚି ନା ଏମିତି ନର୍ମାଲ ପାଗ ଅଛି।
ନାଇଁ ମୋ ନର୍ମାଲ ପାାଗ ଅଛି।
ମାନେ ଅଁ,
ଏବେ ହୁଁ, ନା କାଲି ଶୀତଳ ଷଷ୍ଠୀ ଥିଲା ନା। ସେଥିପାଇଁ ଟିକେ ବର୍ଷା ବି ପକେଇଚି ଆଉ। କାଲି ବର୍ଷା ହେଇଚି ବହୁତ ଦିନ ପରେ।
ହଁ ସେଠି କଣ ଏଇ ଯୋଉ ଶୀତଷଷ୍ଠୀ ଯାତ୍ରା ଟା ଭଲ ସେ ହୁଏ?
ସେତେ ଭଲ ସେ ନୁହଁ ଯେ ସେମିତି ଆଉ ଶିବ ପାର୍ବତୀଙ୍କର ବାହାଘର ହୁଏ। ମନ୍ଦିରରେ ବୁଲନ୍ତି ପ୍ରସେସନ୍ ବାହାର କରନ୍ତି ଏମ ତିଅ ଏଇଠି ନବରାତ୍ରି ଦିନ ହଁ ଶିବରାତ୍ରି ଦିନ ଆମର ଯୋଉଟା ଶୀତଳ ଷଷ୍ଠୀ ସେଇଠି ଯେମିତି ପାଳନ ହୁଏ ଏଠି ଶିବରାତ୍ରି ଦିନ ସେମିତି ପାଳନ ହୁଏ।
ଓ ହୋ।
ଶିବ ରାାତ୍ରି କୁ। ଆମର ହଁ ଆମର ସେଇଠି ଶୀତଳ ଷଷ୍ଠୀ ସେଥିପାଇଁ ପାଳନ ହୁଏ ନା। ଖରା ଦିନ ସରିଲା ପରେ ଯୋଉ ଦିନ ସରିବ। ସେଇଦିନ ଠୁ ଷ୍ଟାର୍ଟ ହୁଏ ନା ଶୀତଳଷଷ୍ଟି। ବର୍ଷା ବି ହୁଏ।
ଓ ହୋ।
ହଁ।
ଆଉ ସେଇଠି କଣ ପାଖରେ ମନ୍ଦିର ଅଛି? ଶିବ ମନ୍ଦିର ଯୋଉ
ଏଇଠି ପାଖାପା ହୁଁ, ଏଇଠି ପାଖାପାଖି ଦିଟା ଜ୍ୟୋତିର୍ଲିଙ୍ଗ ଅଛି। ବାରଟା ଜ୍ୟୋତିର୍ଲିଙ୍ଗ ରୁ ମୋ ରୁମ୍ ଠୁ ପାଖାପାଖି କି ସେଇ ଗୋଟେ ଜ୍ୟୋତିର୍ଲିଙ୍ଗ ପଚାଶ କିଲୋମିଟର ହବ। ଆଉ ଗୋଟେ ପଞ୍ଚସ୍ତରୀ କିଲୋମିଟର ହବ ଦିଟା ଯାଙ୍କ ଜ୍ୟୋ ତିଲିଙ୍ଗ ରୁ ଗୋଟେ ହେଲା ମହାକାଳେଶ୍ଵର ଆଉ ଗୋଟେ ହେଲା ଅ, ମ-ମିମିଲେଶ୍ବର।
ଓ ହୋ, ସେଠିକି କଣ ବୁଲିବା ପାଇଁ ଯାଇଛ?
ହଁ ମିମିଲେଶ୍ୱର ମୁଁ ଯାଇନି, ମହାକାଳେଶ୍ଵର ଯାଇଛି। ମହାକାଳେଶ୍ଵର ଆଉ ତା ପାଖାପାଖି ଯେତେ ସବୁ ମନ୍ଦିର ଅଛି ଉଜ୍ଜୟନୀ ରେ। ସେଇ ଜାଗା ସବୁ ବୁଲିବା ପାଇଁ ଯାଇଛି ଆଉ। ମିମିଲେଶ୍ୱର ଟା ଟିକେ ଡା-ଘାଟି ରାସ୍ତା ରହିବ। ମହାକାଳେଶ୍ଵରଟା ଷ୍ଟ୍ରେ
ଓହୋ। ସେଇଠି କଣ ଖାଲି କଣ ଶିବଙ୍କର ବେଶୀ ହଉଛି ପୂଜା?
ହଁ ଏଇଠି ବହୁତ ସାରା ଶିବ ମନ୍ଦିର ଅଛି। ଆଉ ନର୍ମଦା ନଦୀ ଯାଇଛି ତ। ସବୁଠୁ ଭ-ପରିଷ୍କାର ଓ ସ୍ବଚ୍ଛ ନଦୀ ହଉଛି ନର୍ମଦା ନଦୀ। ସେଇ ନର୍ମଦା ନଦୀ ଆ, ନର୍ମଦା ନ ଦୀରୁ ଆମେ ଯୋଉ ବି ପଥରକୁ ବାହାର କରିବୁ ତାକୁ ଲୋକ ଶିବଲିଙ୍ଗ ବୋଲି ମାନନ୍ତି। ନର୍ମଦା ନଦୀରେ କୌଣସି ବି ପଥର ଆମେ ବାହାର କଲେ ସେଇଟା ହଉଛି ଶିବଲିଙ୍ଗ ଭାବରେ ଲୋକ ଘରେ ଆଣିକି ପୂଜା କରନ୍ତି।
ଆଚ୍ଛା, ନର୍ମଦା ନଦୀ ଯାଇଛୁ ମାନେ ବୁଲିବା ପାଇଁ?
ହଁ ଲାଗିକି ଅଛି ନା ନର୍ମଦା ଘାଟ ଗୋଟେ ଅଛି ସେଇଠିକି ଯାଇଥିଲି ବୁଲିବା ପାଇଁ। ଏବେ ମୁଁ ଯାଇଥିଲି ବି ଫେବୃଆରୀରେ ଡିସେମ୍ବର ପରେ ପରେ ଜାନୁଆରୀ ଷୋହଳ ସତର ବେଳକୁ ଯାଇଥିଲି ହୁଁ ପଞ୍ଚମଣି ଯାଇଥିଲି ପଞ୍ଚମାରୀ। ସେଇଠି ଶିବଙ୍କର ଉଁ ସେଇଠି ଏଇଟା ଗୋଟେ ହିଲ ଷ୍ଟେସନଟେ। ସେଇଠି ଶିବଙ୍କର ତିନିଟା ଚାରିଟା ମନ୍ଦିର ଅଛି ଗୁପ୍ତେଶ୍ଵର ଅଛି ଆଉ ଜଟା ଜଟେଶ୍ଵର ଅଛି ଧୂପଗଡ ଅଛି ଏମ୍ପିର ସବୁଠୁ ହାଏଷ୍ଟ ପିକ୍ ପଏଣ୍ଟ ହେଉଛି ଧୂପଗଡ଼।
ହୁଁ।
ସେଇଠୁ ନର୍ମଦା ସେଇଠୁ ଦେଖା ମାନେ ଖରାଦିନେ ଯଦି ଆମେ ଯିବା ଦେଖିବା ପାଇଁ ଏପ୍ରିଲ ମେ ମାସ ଟାଇମ ଯୋଉସମୟରେ ଜୋର ଖରା ହୁଏ ସେଇ ଟାଇମ ରେ ଯଦି ଆମେ ଧୂପଗଡ ଉପରକୁ ଯିବା ସେଇଠୁ ନର୍ମଦା ନଦୀ ଯୋଉ ଠୁ ବାହାରିଛନ୍ତି ହଲକା ହଲକା ଦେଖା ଯାଏ ସେଇ ଉପର ତାପରେ ମେନ୍ ହେଲା ସେଇଠି ଆଉ ଗୋଟେ ଅଛି ମନ୍ଦିର ଚୌରାଗଡ ଚୌରାଗଡ ସେଇଟା ହଉଛି ଯୋଉମାନଙ୍କର ମାନସିକ ଥାଏ ସବୁ ନେଇକି ଯାଆନ୍ତି ତ୍ରିଶୂଳ ଚୌରାଗଡ଼ ହିଲ୍ ଷ୍ଟେସନ ତୁ ଗୁଗୁଲରେ ସର୍ଚ୍ଚ କରିକି ବି ଦେଖି ପାରିବୁ ସେଇଟା ବି ସେମିତି ବହୁତ ଉପରେ ଯାହାର ମାନସିକ ଥିବ ହଁ ଯାହାର ମାନସିକ ଥିବ ସେମାନେ ସବୁ ସେଇଠି ନେଇକି ତ୍ରିଶୂଳ ଗୋଟେ ଗୋଟେ ଦିଅନ୍ତି ଏମିତି ବହୁତ ବଡ ବଡ ତ୍ରିଶୂଳ ଅଛି ଗୋଟେ ଟନ ଦି ଟନ ଚାରି ଟନ ପାଞ୍ଚ ଟନ ମାନେ ପାଖାପାଖି ହେଇଯିବ ସେଇଟା କାନ୍ଧରେ ନେଇକି ଯିବ ଆଉ ଚାଲି ଚାଲିକି ଯିବ ତିନିଟା ପାହାଡ କ୍ରସ କରିକି ଯିବାକୁ ପଡେ ଫାଷ୍ଟ ଗୋଟେ ପାହାଡ ଉଠିବୁ ତାପରେ ତଳକୁ ଓଲହ୍ଲାଇ ବୁ ପୁଣି ଆଉ ଗୋଟେ ପାହାଡ ଉଠିବୁ ପୁଣି ତଳକୁ ଇଏ କରିବୁ ଏମିତି କରିକି ତିନିଟା ପାହାଡ ଉପରକୁ ଚଢିବୁ ତିନିଟା ପାହାର ଉପରକୁ ଚଢିକି ଆଉ ଗୋଟେ ପାହାଡ ଉପରୁକୁ ଗଲେ ଚାରି ନମ୍ବର ପାହାଡ ରେ ସେଇ ଚୋରାଗଡ ଅଛି ଆମର କଣ ଯୋଉଠି ଯେତେ ସବୁ ହିଲ ଷ୍ଟେସନ ଅଛି ସିଧା ଗୋଟେ ପାହାଡ ଥିବ ଚଢି ଚଢି ଚଢି ଚଢି ଜୁଲିବୁ ଏଇଟା କିନ୍ତୁ ସେମିତି ନୁହଁ ଏଇଟା ତିନିଟା ପାର ଚଢିବୁ ଓହ୍ଲେ ଇବୁ ଚଢିବୁ ଓଲେ ଇବୁ ଚଢିବୁ
ଆଚ୍ଛା ତାର ଏଇ ଯୋଉ ଅଛି ଯୋଉ ଚାରିଟା ପାହାଡ ଅଛି ହଁ ଗୋଟେ ପାହାର ଚଢିଲା ପରେ କିଛି ମାନେ ରେଷ୍ଟ କରିବା ପାଇଁ ତାର
ରେଷ୍ଟ କରିବା ପାଇଁ ରେଷ୍ଟ କରିବା ପାଇଁ ତ ବହୁତ ସାରା ଜାଗା ଅଛି ସେ ଗଛ ଅଛି ଗଛ ଚାରିପଟେ ଆମର ଯେମିତି ପିଣ୍ଢା ତିଆରି ହୁଏ
ହଁ
କଣ ପିଣ୍ଡା ତିଆରି ହୁଏ ସେଇଭଳି ପିଣ୍ଡା ଅଛି ଆରାମ ରେ ବସିବୁ ସେ ଚଉକି ଫକା ବି ପଡିଛି କାରଣ ଘାଟି ରାସ୍ତା ରାସ୍ତା ଭଳିଆ ନା ରାସ୍ତା ଗୁଡାକ ଆଉ ପାହାଚ ଗୁଡାକ ଟିକେ ବଡ ବଡ ପାହାଚ ଗୋଟେ ଗୋଟେ ଜାଗାରେ ପାହାଚ ହେଇ ନଥିବ ପ୍ଲେନ ରାସ୍ତା ହେଇଥିବ ଏ ତୁ କେବେ ଆସୁ ଆସୁନୁ ଏଠି ବୁଲିକି ଯିବୁ
ହ ଏଇଟା ଯୋଉ କହିଲୁ ଯୋଉ ଚାରିଟା ପାହାଡ ଅଛି ମାନେ ଯିଏ ତ ଜଣେ ମାନେ ୟଙ୍ଗ ଜେନେରେସନ ପିଲା ସବୁ ଯାଇପାରିବେ ଲୋକ ଯୋଉମାନେ ବୁଢା ବୁଢୀ ମାନେ ଓଡ ର ସେମାନେ କେମିତି କଣ ଯିବେ?
ତ ଏଇଟା ଓନ୍ଲି ପାଦରେ ହିଁ ତ ଚାଲିକି ଯାଇପାରିବ ଆଉ ତା ପାଇଁ ଅଲଗା କିଛି ଏମପି ଗଭର୍ଣମେଣ୍ଟ ଚଲେଇଛି କିଛି ପ୍ରୟାସ କରିଛି ସେ କରିବା ପାଇଁ ତାକୁ ରୋପ ଏକ କରିବା ପାଇଁ ଚାଲିଛି କିନ୍ତୁ ଏବେ ଯା କିଛି ହେଇନି କିନ୍ତୁ ଯାହାର ବି ମାନସିକ ପକା ଯାହା ବି ଥାଏ ସବୁ ନେଇକି ଯାଆନ୍ତି ଗୋଟେ ଗୋଟେ ଟନ ଦି ଦି ଟନ ର ଚିଚୂଳ ସବୁ କାନ୍ଧରେ ବୋହିକି ଉପରକୁ ନେଇକି ଯାଆନ୍ତି କିନ୍ତୁ ମୁଁ ଗୋଟେ ଏଇଥର ଯ ଯାଇଥିଲି ଗୋଟେ ଥରରେ ମୋର ମନ ମାନି ଯାଇଥିଲା ସେଇଟା ଚଢିକି ଯାଇକି ଆସିବା ଟା ସେ ଯେତେ ବଡ ଆଥଲେଟିକ ହେଲେ ବି ହାଲିଆ ହେଇଯିବ।
ମାନେ ଯୋଉ ଚାରିଟା ଯାକଙ୍କ ପାହାଡ ମାନେଚଡି ଚଡି ଟିକେ ପୁରା ଯିବା ପାଇଁ ପଡିବ ସେଟା କେତେ ଦ ଶ ରହିବ
ପାଖାପାଖି ଚବିଶଶ ଭଳିଆ ସିଢି ରହିବ ଚଉଦ କିଲୋମିଟର ହଁ ମୁଁ ଟ୍ରାକିଂ ରେ ଦେଖିଥିଲି ଯିବା ଆସିବା ଯେ ପାଖାପାଖି ଚଉଦଟା ସରି ଚଉଦ କିଲୋମିଟର ଆସିଥିଲା ସେଇଦିନ ବୁଲାବୁଲି କରିବା। ସବୁଏ ସେ ପାଖାପାଖି ଦଶ କିଲୋମିଟର ଭଳିଆ ରହିବ ଯିବା ଆସିବାଟା
ମାନେ ତମକୁ ଗୋଟେ ଦିନ ପୁରା ଲାଗିଯିବ ଯିବା ଆସିବା ଯଦି ତମେ ଏମତି ଯିବ
ହଁ ଆମେ ସେଇ ଷ୍ଟାର୍ଟ କରିଥିଲୁ ବାରଟା ବେଳକୁ ଯାଇ କି ସେଇଠି ଦର୍ଶନକାା କରିକି ଆସୁ ଆସିବା ତିନିଟା ହେଇଗଲା ତିନିଟା ସାଢେ ଚାରିଟା ଚାରିଟାରୁ ସାଢେ ତିନିଟା ପାଖାପାଖି ହେଇଯାଇଥିଲା ଆଉ ଗୋଟେ ଜିନିଷ ହେଲା ହଁ
ଦିନ ବାରଟା
ହୁଁ ହୁଁ ଦିନ ବାର
ଆଉ ମେନ୍ ହେଲା ହଁ ଆମେ ଯେତେ ସେଇଠି ଉପରକୁ ଉପରକୁ ଯିବା ପାଣି ସଫିସିଏଣ୍ଟ ପାଖରେ ଗ୍ଲୁକୋଜ ଆଉ ଏଇଗୁଡାକ ରଖିବାକୁ ପଡିବ ଗ୍ଲୁକୋଜ ଡବା ନେଇକି ଯିବାକୁ ପଡିବ ଯେତେବେଳେ ବି ଆମକୁ ଶୋଷ ଲାଗିବ ଗ୍ଲୁକୋଜ ହିଁ ଖାଇବା ଖାଲି ଗ୍ଲୋ ନ ଏ ପାଇଁ ଆମେ ଭୁଲ କରିଥିଲୁ ଆମେ କେହି ଗ୍ଲୁକୋଜ ନେଇକି ଯାଇ ନଥିଲୁ ଆଉ ବାଟ ସାରା ପାଣି ପିଇ ପିଇ ପିଇିକା ଯିବ ଆଉ ଯେତେ ସବୁ ପାଣି କଣ କି ଉପରକୁ ପାଣି ନବା ପାଇଁ ସୁବିଧା ଅଛି ପାଇପ୍ ଫାଇପ୍ ସବୁ ଲାଗିଛି ଟ୍ୟାପ ଲାଗିଛି କିନ୍ତୁ ସେତେ ସଫା ପାଣି ନୁହଁ ପିଇଆ ପିଇ କରିବା ପାଇଁ
ହଉ ହୋ
ତ ପାଣି ଟା ଟିକେ ଅସୁବିଧା ସେଥିପାଇଁ ଗ୍ଲୁକୋଜ ନେଇକି ଯାଇଥବ ତିନି ଚାରି ବୋଟଲ ପାଣି ରଖିଥିବୁ ଆଉ ପାଣି ରେଟ୍ ବି ଅଧିକା ବୋଟଲ ଯଦି ଆମେ କିଣିବା ପାଇଁ ଚାହିଁବା। ତାହେଲେ ପାଣିର ରେଟ ବି ଟିକେ ରହିବ ଅଧିକା ଯୋଉଟାଠିକ ତଳେ କୋଡିଏ ଟଙ୍କାରେ ମିଳେ କୋଡିଏ ଟଙ୍କିଆ ବୋଟୁଲ ଗୁଡାକ ସେଇଠି। ପରେ ପାଖାପାଖି ଅଶୀ ଟଙ୍କା ଶହେ ଟଙ୍କା ପୁରା ଉପର କଥା କହୁଛି। ଯେତେ ଉପରକୁ ଆମେ ଧୀରେ ଧୀରେ ବଢି ବଢିଯିବା ସେଇ ହିସାବରେ ପ୍ରାଇସ୍ ବଢି ବଢିକା ଯିବ ଆଉ।
ହଁ। ଏଇ ଯୋଉ ଗଲେ ଉପରକୁ ଅକ୍ସିଜେନ ଲେବୁଲ କେମିତି ଥାଏ କନଷ୍ଟାଣ୍ଟ ନଥିବ ସେ ତାର
ଅକ୍ସିଜେନ ଲେବୁଲ ତ କନଷ୍ଟାଣ୍ଟ ନଥିବ କାହିଁକିନା ଆମେ ଯେତେ ଉପରକୁ ଉପରକୁ ଯ ବା କମି କମି ଯିବ କିନ୍ତୁ ନର୍ମାଲ ଥିଲା ଅକ୍ସିଜେନ କିନ୍ତୁ ଯୋଉ ଆମର ଯିବା ଆସ ଟ୍ରାକିଂ ଏଇଟା ପାହାଡ ଚଢିବାର କେତେ ଅଭ୍ୟାସ ନାହିଁ ନା। ସେଥିପାଇଁ ଟିକେ ପ୍ରୋବ୍ଲେମ ହୁଏ ଆଉ।
ଓହୋ।
ଯାହାର ସେଇ ଉପରେ ବେଶୀ ଇଏ ଥିବ ସେି ଆରାମ ରେ ଯିବା ଆସିବ। କରିପାରିବ କିଛି ପ୍ରୋବ୍ଲେମ ନାହିଁ ତାର।
ହୁଁ ଆଜ୍ଞା ଆଉ ଗୋଟେ ମାନେ ଭଲ ଜାଗା ମାନସିକ ମାନେ ମାନସିକ ଯାହାର ପୂରଣ ହେଇଯାଇଥାଏ ସେ ଦେଇଥାନ୍ତି ନା
ହଁ ମାନସିକ ଯାହାର ପୂରଣ ହେଇଯାଇଥାଏ।
ହଁ। ତାହେଲେ ତ ସେଠି ମାନେ ମାନେ ଏ ଯୋଉ ଲୋକମାନଙ୍କର ଭିଡ କେମିତି ଥାଏ।
ଲୋକମାନଙ୍କର ଭିଡ ଅଛି ସେମ ବହୁତ ଅଛି ଲୋକମାନ ବହୁତ ଯାଉଛନ୍ତି ଲୋକ ଆଜିକାଲି ଟ୍ରେନ ରେ ଚାଲି ଇନଷ୍ଟାଗ୍ରାମ ରେ ଆମେ ରସ ଦେଖିଦଲୁ ଚାଲ ଯିବା। ସେଇଠିକି ଦେଖିବା ପାଇଁ ଆଜିିକାଲିକା ଜେନେରେସନ ଯୋଉ ଜେନ୍ ଜେଡ ଜେନେରେସନ ଆସିଲାଣି। ସେଇଟା ହଉଛି ପ୍ରୋବ୍ଲେମ ସେଇଥିପାଇଁ ଗହଳି ଟିକେ ବେଶୀ ଅଧା ବାଡ଼ିରୁ ଲୋକ ବି ବହୁତ କ୍ୟୁଟ ୱେଟ୍ କରିକି ଆସନ୍ତି ଏଠି ଯାଇପାରନ୍ତିନି ଚଢିକି।
ହଉ ହଉ ମୁଁ ରଖୁଛି ହେଲା ମୋ ପରେ କଥା ହେବି ଆଉ।
ହଉ।